କଣ କରୁଛନ୍ତି?
ଏବେ ମୁଁ ତ ମୋ ଜଣେ ଦିଦି ଅଛନ୍ତି ମୁଁ ମୋ ବଡ ଭଉଣୀ। ତାଙ୍କ ପୁଅ ଆସିଛି କାର୍ଟୁନ ଦେଖୁଛି। ତମେ କଣ କରୁଛ?
ଏଇ ଖାଇକି ବସିଛି ଆଉ।
କଣ ଖାଇଲ?
ଏଇ ଭାତ, ଡାଲମା, ଭଜା ଆପଣ ଖାଇସାରିଲେଣି?
ତମେ କଣ ରାତିରେ ସବୁବେଳେ ଭାତ ଖାଅନି ରୁଟି ଖାଅ?
ମୁଁ ଭାତ ସବୁବେଳେ।
ହୁଁ ହୁଁ।
ଆପଣ?
ଆଉ କଣ କଣ ରୋଷେଇ କରିବ?
ହୁଁ ହୁଁ। ଆଉ ସନ୍ଧ୍ୟାବେଳେ କିଛି ଖାଇନାହାନ୍ତି?
ସନ୍ଧ୍ୟାବେଳେ କିଛି ଖାଇନି।
କଁ ପାଇଁ?
ଏଟା ମୁଁ ସନ୍ଧ୍ୟା ବେଳୁକୁ ଟିକେ ଆଜି ନଥିଲିନା। ଏ ଖରାଏଳେ ଖାଇ ନଥିଲି। ତ ସେଇଥିପାଇଁ ସନ୍ଧ୍ୟା ବେଳକୁ ଟିକେ ଭାତ ଖାଇ ଦେଇଥିଲି। ଆଉ ସେଇଥିପାଇଁ କିଛି ଖାଇନି ଆଉ।
ଉଁ ହୁଁ।
ଘରେ ସମସ୍ତେ କଣ କରୁଛନ୍ତି? କଣ କହିଲେ?
ଘରେ ତ ତମେ କଣ ସନ୍ଧ୍ୟା ବେଳକୁ ଖାଇଲ?
ହଁ ଚାହା, ସେଉ ଖାଇଥିଲି ଆଉ।
ଆଚ୍ଛା। ଘରେ ସବୁ ଏବେ ଆମ ଦିଦି ଆସନ୍ତି ମାନେ ମୋ ବଡ ଭଉଣୀ ଆସନ୍ତି। ସବୁ ରୋଷେଇବାସରେ ବେସ୍ତ ଅଛନ୍ତି ଆଉ।
ଆଉ ମୁଁ ଆଉ ଆପଣଙ୍କ ସିଆଡେ ଆଜି ବର୍ଷା ବର୍ଷା ହେଇଛି କି ନାଇଁ?
ଆ ସକାଳେ ଟିକେ ଖରାଟା ବର୍ଷା ହେଇଥିଲା। ତାପରେ ଏମିତି ଦିଟା ତିନିଟା ବେଳୁକୁ କମିଗଲା। ତମ ଆଡେ?
ହଁ ଆମର ବି ଆଜି ଦିନସାରା ଏମିତି ପକଉଛି ଫିମ୍ପି ପରିକା। ଛାଡିଚି ଏ ସନ୍ଧ୍ୟାବେେଳୁ ଆଉ।
ଘରେ ସବୁ ଭଲ ଅଛନ୍ତି?
କଣ କହିଲେ?
କହିଲି ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବଡଆପା, ବଡ ମା, ବାପା, ବୋଉ, ଜେଜେ, ଜେଜେମା। ବଡ ଭାଇ, ଭଉଣୀ ଦି ଜଣ। ଆଉ ସାନ ଭାଇ ଆଉ ମୁଁ ଆଉ। ଆପଣଙ୍କର?
କୁହ,, ଆମର ଅଛନ୍ତି ମୋ ବାବା, ମାମା। ଆଉ ଭଉଣୀ, ଭଉଣୀ ଆଉ ଗୋଟେ ସାନ ଭଉଣୀ। ଜେଜେ ବାପା, ଜେଜେ ମା, ଖୁଡି, ଭାଇ।
ହଁ ହଁ। ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଆପଣ?
ହଁ ଏମିତି ଭଲ ଅଛି।
ଆଉ ତମେ କଣ ରୋଷେଇ ବାସ
ଆଜି?
ନାଇଁ ନାଇ ରୋଷେଇବାସ କରିଆସିଛି ନା ନାଇଁ?
ହଁ ରୋଷେଇ ଫୋଷେଇ ଆସିଛି ସେମିତି। ଘରେ ଜେତେବେଳେ ବୋଉ ନଥିଲା ବେଳେ କରେ। କ କହିଲେ?
ବଡ଼ ଭଉଣୀ କଣ ବା
ସବୁନୀ ଭଲ ସେ?
ମୁଁ କହିଲି ବଡ ଭଉଣୀ କଣ ବାହା ହେଇଚନ୍ତି?
ହଁ ସେ ମୋ ବଡ ବାପା ଙ୍କ ଝିଅ ତାଙ୍କର ମ୍ୟାରେଜ ସଇଲାଣି ଆଉ। ତାଙ୍କର ପୁଅ ଟେ ଝିଅ ଟେ ଜାଆଁଳା ଅଛନ୍ତି ତିନି ବର୍ଷର।
ହୁଁ ହୁଁ।
ସେ ବି ବଡ ବାପାଙ୍କର ସେ ବଡ ଭଉଣୀ ଆଉ ଭାଇଟେ ଅଛି ସିଏ ସାନ ହବ। ହଉ ମୋର ଭାଇ ବଡ ମୁଁ ସାନ ଆଉ। ଆଉ ଆପଣଙ୍କ ଘରେ କେହି ଖାଇଛନ୍ତି ନା ଖାଇନାହାନ୍ତି କେହି ଯା।
ନାଇ ଏଇ ପୁଅ ତ ଖାଉଛନ୍ତି ତା ଫାଇ ଖାଇବେ
ହୁଁ ହୁଁ। ହଁ ଆଉ ଦେହ ପା ଆପଣଙ୍କର ଭଲ ଅଛି?
ହଁ ହଁ ଭଲ ଅଛି। ଆଉ ଆପଣଙ୍କର? ହମତି
ହଁ ଆଉ ଆପଣଙ୍କର ସିଆଡେ ରଜ ଫଜ କେମିତି ଗଲା?
ହଁ ଆମେ ଆମେ ପା ଆମର ଗାଁରେ ଗୋଟେ ରଜ ମହୋତ୍ସବ ହୁଏ। ସେଠି ଆମେ ଯାଇଥିଲୁ ଆଉ। ଦୋ ଳି ମାନେ ମାନେ ପ୍ରତ୍ୟେକ ଘରେ ସଙ୍ଗ ଆଲେ ଦଳିରେ ଅଗରୁ ତ ଆମ ଗାଁ ରେ ଆଉ ମକର ସଂକ୍ରାନ୍ତି ରେ ହୁଏ ସେଟା ମକର ଆଉ ତ ମାନ କ ବହୁରେ।
ହୁଁ ହୁଁ। ପ୍ରାୟ ଏପାଳି ସବୁ ଗାଁ ଆଡେ ରଜ ମହୋତ୍ସବ ହେଲାଣି।
ହୁଁ ହୁଁ। ତମୁକୁ କୋଉ ପର୍ବ ଭଲ ଲାଗେ?
ମତେ ସେମିତି ଗଣେଶ ପୂଜା ଖୁଦୁରୁକୁଣୀ ଏଇଗୁଡା ଆଉ। ଆମର ୟାଡେ ଭଲସେ ହୁଏ ତ ସେଥିପାଇଁ ମୁଁ
ହଁ ଖୁଦୁରୁକୁଣୀ ଏବେ ମାନେ ହଁ। ଖୁଦୁରୁକୁଣୀ ଟା ମାନେ ମାନେ ମାନେ ପ୍ରତି ଘରେ ବୋଧେ ଏଥର ବଡ ବଡ ମୂର୍ତ୍ତି କରାହଉଛି ଆମ ଗାଁ ମାନଙ୍କରେ।
ଓ ଆମର ନାଇଁ ଆମର ଏଇ ସାଇ ସାଇ ରେ ହୁଏ।
ଆଛା ହଁ ମାନେ ଆମ ସାଙ୍ଗେ ସାଙ୍ଗେ ହେଲେ ମାନେ ପ୍ରତେକ ସାଇ ସାାଇ ରେ ଏମିତି ଗୋଟେ ଦିଟା ଏମତି।
ଆଉ
କଣ କହିଲେ?
ଟି କ୍ଲିୟର ରି ଶୁଭୁନି।
ମୁଁ କହିଲି, ପଢା ପଢ଼ି କଣ ଚାଲିଚି?
ଓ ପଢା ପଢ଼ିଚି ମୁଁ ସେଇ ଡିପ୍ଲୋମା ମୋର ଚାଲିଛି ଫାଇନାଲ ୟର୍ ଆଉ। ଆପଣଙ୍କର।
ହଁ, ସରିଲା ଗ୍ରାଜୁଏସନ ଏବେ ସରିଲା ଆଉ।
ଏଆ ପରେ ପ୍ଲାନ କଣ?
ଏବେ ଆଉ କିଛି ପଢିବା ପ୍ଲାନ୍ ନାହିଁ ହେଲେ ଏଇ ଯୋଉ ବି ଏଡ।